ହ ହଁ ଏବେ ଶୁଭିଲା
ହଁ ଆଉ କଣ କହ କଣ କରୁଛ?
ଏଇ ଝିଅକୁ ଟିକେ ପାଠ ପଢଉଥିଲି ଆଉ।
ଓହୋ ଆଉ ଇଭିନିଂ ରେ
କଣ କହିଲେ ଏ ଯୋ ଚା ଆଉ ଟୋଷ୍ଟ,
ସେଇଟା ତ ଆଗ ଆଉ, ମୁଁ ଆଜି ପିଇନି ଆଜି ସେ ପିଇବା କଥା କିନ୍ତୁ ମୁଁ ଆଜି ପିଇନି। ଆଜି ଆଜି ଭଲ ଆଜି, ିଇପି ବନେଇକି ଟିକେ ଖାଇଲି ଆଉ ଇଚ୍ଛା ହେଲାନି
ଆଜି କିନ୍ତୁ ପାଗଟା ସେମିତି ଦେଇଥିଲା ମୁଁ ଟିକେ ପ ପକୁଡ଼ି ଭାବୁଥିଲି ଖାଇବି ବୋଲି ତାପରେ ମୁଁ କହିଲି ନାଇଁ ଥାଉ ଏତେ ଲେଟ୍ ହେଲାଣି ଆଉ ପୋଡି ଖାଇବା କଥା ତ ରାତି ରୋଷେଇ କରିବେ ଖାଇବି ଆଉ
ହଉ ମୁଁ ତ ଏଇ ସାତଟା ବେଳକୁ ଖାଇଲି ଇପି ବସିଲି ପୁଅଟା ସବୁ ଖେଳିଲି ଟିକେ ଲେଟ ହେଲା ହଁ ଆଉ ଚା ପିଇଲା ବେଳକୁ ଆଉ ଗ୍ୟାସ୍ ହେଇଯାଉଛି ପେଟ ବି ଦେହଟା ବି ଭଲ ଲାଗୁନି ଚା ଫା ପଇ ଦେଇକି ରହିଲା ବେଳକୁ-
ହୁଁ ଚାଟା ବି, କଣ କି ଖାଲି ପେଟରେ ଯଦି ପେଟ ଭର୍ତ୍ତି ଅଛି ପି ଦେଲେ ଚଳିବ ଯିଏ ଭୋକ ଟାଇମରେ
ହୁଁ ମୋର ସକାଳୁ ପୂଜା- ଶାରି ମାନେ- ଚାହା ପୂଜା କରୁଥିବି ସେପଟେ ମୁଁ ଆମ ଅପା ସେ ଚା ବସେଇବଣି- ଏକାଥରେ ଆଣିବୁ ସାଙ୍ଗ ହେଇଛିି- ଦି ଜଣ ବସିକି ପିଇବୁ ଆଉ ସନ୍ଧ୍ୟାବେଳେ ଆମ ଘରେ ମୁଁ ଆସି ନଥିଲି ଥରେ ର ଚାପା କିଛି ଏତେ ହୁଏନି- ମୁଁ ଆସିଲା ପରଠୁ ଆଙ୍କର- - ହୁଏନି ମାନେ ମାନେ କି ପିଅନ୍ତିନି- ଖାଲି ବନ୍ଧୁବାନ୍ଧବ ଆଇଲେ ହଁ ଆଖପଖରେ କେହି ପିଅନ୍ତିନି- ଆଉ ମୁଁ ତ ଦି ବର୍ଷ ଅଢେଇ ବର୍ଷରେ ଆଇଲିଣି ଆଉ ସମୟ କି ଟାଇମ ନ- ପିଲା ବେଳୁ ମୁଁ କଲେ ମାନେ ତ ସମସ୍ତେ ବସିଲୁ ଏକାଥରେ- ଗୋଲ ହେଇକି ପରିବାର ବଡ ପରିବାର- ଯାହା କେଟିଲ- ତ ଚାଟିଆ ଫାଟିଆ ସବୁ ଧରିକିସ ବସ- ସେ ବହିଲୁ ସେ ସେଉ ଡବା ମୁଡି ଡବା- କଡବା ଯାହା ଥିବ- ସବୁ ଟେକି ଆଣିବୁ ହେଇଠି- ଗୋଳେଇ ଗୋଳେଇ ପକେଇକି ଖାଇବୁ- ତାପରେ ଯାଇ ଖାଇସାରିଲା ପରେ- ଟିକେ ଗପ ପକେଇବ ଅଧଘଣ୍ଟେ- ତାପରେ ଯାଇକି ରୋଷେଇ- ସେ କଣ ହବ ନହବ ତାପରେ ଭାବିବୁ କି ରୋଷେଇ ଷ୍ଟାର୍ଟ କରିବୁ- ରୋଷେଇ ଏ ନା ହବ- ଣ ହେଇ- ଅପା ତାଙ୍କର ରୁଟି ରୁଟି କରିବେ ଆଉ- ମ ତ ଆଜି ଇଏ ବାର ଗୁରୁବାର- ଡାଲମା ଦିନର ଥୁଆ ହେଇଛି ମୋତେ- ତା ପାଇଁ ପରଟା ହବ ଭଜା ଭଜି କଣ ଭାଜିବେ ସମସ୍ତେ ଖାଇବେ ଆଉ
ମୁଁ ତ ଏବେ ରୁଟି ଡାଲମାାଇଁ କରିବି ଯାଇକି ପରଟା ମୋର କରିଦେବି। ଆଉ ଘରେ ତାଙ୍କ ରୁଟି ଡାଲମା କରିଦେବି ଆଉ ଗୁରୁବାର ବା ରାତିରେ ଭାତ ଖାଇବନି
ନାଇଁ ଭାତ ଖାଇବନି ମୁଁ ମୁଁ ଏବେ ଛାଡିଛି ମୁଁ ଅରୁଆ ଖାଉଛି ଦିନରେ
ଓହୋ ଓହୋ ମୋ ଭଉଣୀ ମାନେ ବି ସବୁ ଗୁରୁବାର କ? ଛନ୍ତି ବାର ଗୁରୁବାର ମାନ ମ ଧୀରେ ଯାଉଛନ୍ତି। ମାଆଙ୍କର ଭୋଗ ପାଇଲେ ଯାଇକି ଅରୁଆ ଖାଉଛନ୍ତି ରାତିରେ ଯେମିତି ଆମେ ଯେ ନର୍ମାଲ ମୁଁ ସୋମବାର କରେ ଯେମିତିଆ ଗୁରୁବାର
କିନ୍ତୁ ଖାଇବା କଥା ନୁହେଁ ଲେଡ଼ିଜ ମାନେ ଆମେ ମାନେ ଖାଇ ଦଉଛେ ଗୁରୁବାରେ ମଙ୍ଗଳବାରେ ଶନିବାରେ ଗୋଟିକିଆ ଯାହାର ପୁଅ ସେ ମଙ୍ଗଳବାରେ ସନିବାରେ ରାତିରେ ଭୁଲରେ ଭାତ ଖାଇବନି
ଓହୋ ଏଇନା ତ ଖାଇଦଉଛ। ସେମତି
ହଁ ଯିଏ ନ ବାରଲା ଆମ ଘରେ ଖାଇଯାଉଛନ୍ତି, ମୋ ଆମ ମୋ ଶାଶୁ ମୋ ଯା ହଉ ସେମାନେ ଆଇଁଷ ବି ଖାଆନ୍ତି।
ଏ ଆଏ ଏ ମା ଖାଇବା କଥା ନୁହଁ, ଆମର ଯୋଉ ଆମର ଯୋଉ ବାଟମଙ୍ଗଳା ଯୋଉ କରନ୍ତିନି, ଚୈତ୍ର ମଙ୍ଗଳବାର ଚୈତ୍ର ମଙ୍ଗଳବାର ପୂଜାରେ ଆମେ ମଙ୍ଗଳବାର ସେଇଥି ପାଇଁ ତ ଆଇଁଷ ଖାଉନା।
ଆଜ୍ଞା ନା ଚୈତ୍ର ମଙ୍ଗଳବାରେ ମୁଁ କରିଥିନି।
ଓ ଏଇ ଛୁଆଙ୍କ ପାଇଁ ତ କରିବା କଥା ଆଉ। ସିଏ ତ ଖାଲି ଜଳଖିଆ
ମୁଁ ବି କରିନି ଚୈତ୍ର ମା ପାରୁଛି କିନ୍ତୁ ବାରୁଛି ବର୍ଷ ଟା ଖଣ୍ଡେ ପଣା ଦଉଚି, ଦା ତରେ ବାରମାସି ମୁଁ ଏବେ କରୁଛି ବର୍ଷେ ହେଲାଣି ପଣା ଦଉଚି। ଆଉ ହୁଁ ରାତିର ସଖାଳୁ ମୁଁ ଉସୁନା ଖାଉଛି। ଛୋଟ ଛୁଆଟା ଯେ ଆଉ ବାାରି ହଉନି ଏତେ ଟାଇମ୍ ନା
ଛୁଆ ଟିକେ ବଡ ହେଲେ କରିବେ ଆଉ କିନ୍ତୁ ମାଆଙ୍କର ମହିମା ଅଧିକ ନା। କାକଟପୁର ମଙ୍ଗଳା ମାନେ ଆମେ ମାନୁ ବେଶୀ ଆମ ଏପଟେ ସାଇଟରେ କାକଟ ପୂର୍ବ ଯାଉ ଯେତେବେଳେ ମାଙ୍କୁୁ ଦେଖିଲା ପରେ ମନମୁଗ୍ଧ ହେଇଯାଏ। ମୁଁ ସେଇ ପନ୍
ମା ନାଇ ଟିକେ ଆଣ ମା ପାତେରବା ନାହିଁ ହଁ ସେଇଟା କିନ୍ତୁ ଭଲ ନା ଠାକୁରଙ୍କର ମଙ୍ଗଳାଙ୍କର କରିବ ମୋତେ
ହଁ ଆପ୍ ପୁଅ କଣ କରୁଚି?
ପୋଡା ଏଇଟା ନା ଗିଗି କରିଦେଲା ଯେ ତାକୁ ନା ସେଉଠୁ ପାଞ୍ଚେଇ ଦେବି।
ଓହୋ ଛୋଟ ପିଲା ନା।
ହଁ ସିଏ ପୁ -ଛୋଟ ଛୁଆ ଟା ଦେ ଏ ବର୍ଷେ ଦେଢ ବର୍ଷର।
ସିଏ ଏବେ କଣ ଖାଉଚି ଯୋଉ ଖେଚେଡ଼ି
ନାହିଁ ହେରା କିଛି କିଛି ଖାଉନି କିଛି ବି ଖାଉନି ତା ଏଇ ଡ଼କ୍ଟର କୁ ନେଇ ନେଇ ମଣିଷ ଦେଖିଗଲାଣି ତାର ଚେଞ୍ଜ ହଉନି ଖାଇବା ଆଗରୁ ଖାଉଥିଲା। ଦି ତିନି ପାଞ୍ଚ ମାସ ଖାଇଲେ ଆମ ଘରକୁ ଯେବେ ନେଇଗଲି ଆଇଲା ପରେ ଗୋ ଖାଇବା ଛାଡିଦେଲା ସକାଳୁ ଉଠିଲେ କିଏ ଖାଏ ସେ ସକାଳୁ ଉଠିକି ଖାଇବନି ବାରଟା ଗୋଟେ ଯାଏ ତାପରେ ମନ ହେଇଥିବ ଯଦି କଣ ଟିକେ ଖାଇବ ନହେଲେ ନାଇଁ ରାତିରେ ହିିନ୍ତି ଠିଆ ଓପାଷ ସୋଉଛି
ଓହୋ ମୋ ଝିଅର ବାସ ସେଇ ଅସୁବିଧା ରହିଲା ଏବେ ସ୍କୁଲ ଗଲାକୁ ଉପାସେ ଯାଉଛି। ମୁଁ ଦ ଟଟି ଫନ୍ ଯାହା କରିକି ଦଉଛି ଛୋଟ ପିଲା ବା ଆଗ ଯଦି ସକାଳ ନ ଖାଇବା ଥକିଯିବ ଆମ ଘରେ ସବୁ କହେ ହାରିଯିବ ପିଲା ଟା ନ ଖାଇଲେ ସେ କଣ ଏ ଯଉ ସିଜା ପିଜା ବି
ନାଇଁ ନାଇଁ ହେରା ଚକଟା ଚକୁଟି କିଛି ଖାଉନି-
ଏ ମା ତାହେଲେ ଛତୁଆ-
ଛତୁଆ ନାଇଁ ଦଉଥିଲି- ଆଉ ଘରେ ବନେଇକି ଦଉଛି- ଟିକେ ଦି ତିନି ଦିନ ଖାଇଲା ତାପରେ ଡକ୍ଟର ବି ତାପରେ ଆଉ ଖାଇଲାନି ଡକ୍ଟର ମନା କଲା ଚୁଡ଼ା ଗୁଣ୍ଡ ଛତୁଆହକା କିଛି ଦବନି ଦେବ-
ଓହୋ ପିଲାଟେ ପୁଣି କଣ ଖାଇମ ତାହେଲେ
ସେଇଭ ଖାଲି କଦଳୀ ଟିକେ ଭଲ ପାଉଛି ଯେ କଦଳୀ ଯାହା ଖାଲି ସନ୍ତୁଳା କଲେ- କଦଳୀ ବାଛକି ଦେଲେ- କଦଳୀ ଆଳୁ ଖାଉଛ ଏତିି- ଆଉ ଡାଲି ଭାତ ଯୋଉ ମନ ହଁ କଞ୍ଚା ହଁ ତାକୁ ସିଝେଇ ଦେଲେ ଅଳ୍ପ ତେଲ ଦେଇକି ରସୁଣ ଦେଇକି ଛୁଙ୍କ ଦେଲେ ସେମିତି ଖାଉଛି ଜ ତୁ ଆଉ ଏ ଚକଟା ଚକୁଟି କି ସେରା ଜମାରୁ ପାଟ ଦନ ଖାଲି ବାନ୍ତି କରୁଛି ତାକୁ ଇଏ ଲାଗୁଛି- ଆଉ ଚିକେନ ଟିକେ ଭଲ ପାଉଛି ଅଣ୍ଡା ଆମ୍ଲେଟ ସିଝା ନୁହେଁ- ଆଉ ମାଛ ଟିକେ ହଁ ହେଇରା ଖା ଏତେ ଯଦି ମନ ହେଇ- ତୁ ଟିକେ ଖାଉଛି, ନହେଲେ ନାଇଁ
ଛୋ, ହଁ ଆମ୍ବଲେଟ ଟା ଭଲ ଲାଗୁଥ ତାକୁ ଟିକେ, ପାଟିକୁ ଆମର ଆମର ସବୁ ଆସିଥିଲେ କୁଣିଆଜି ଯେ କେତେ ଭଲ ଖଟି ହଉଥିଲା, ପୁରା ଚାହା ଜଳଖିଆ ହଉଥିଲା ସବୁ ପଳେଇଲେ ମାସେ ଖଣ୍ଡେ ରହିଲେ ସବୁ ପଳେଇଲେ ପୁରା ଘର ଖାଲି।
ମଜା ଲାଗିବ। ଏମିତି,
ହଁ ରଜ ଟା ପୁରା ଭଲରେ ଗଲା। ଖାଲି ବୁଲାବୁଲିରେ। ଆଉ ତମ ପୋଡ ପିଠା କରିଥିଲେ ବା।
ହଁ ହଁ ପୋଡପିଠା ହେଇଥିଲା। ଘରେ ପୋଡପିଠା ହେଇକି ବି ଯେ କେହି ଖାଇନାହାନ୍ତି ସବୁ ଫ୍ରିଜ ରେ ଥୁଆ ହେଇଛି।
ଏ ମା ଆମର ପିଠା ପିଠା ଯାହା ହେଲା ଆମର ସବୁ ଖାଇଦେଲୁ।
ଆମର କରିକି ଥୋଇଛନ୍ତି, ଯେ ଆଜି ତଥାପି ଶୋଧୁଅ ଯୋଉ ବାଟିକି ରଖିଥିଲେ। ବିରି ଯୋଉ ବରା ଦହିିବରା ହେଇଥିଲା ବରା ହେଇଥିଲା ତଥାପି ହେଇଥିଲା ଯେ ଖରାବେଳେ ବସିକି ଛାଣିଛନ୍ତି।
ଓହୋ ମାନେ ଲଖା ହେଇ ନାହାନ୍ତି ନା।
ହୁଁ ନାଇଁ ଏଇ ଗରମ ଇଏକୁୁ କେ ପିଠାପଣା ତ ମଗୁନାହାନ୍ତି। ଫାଷ୍ଟ ଦିନ ଖାଇଥିଲେ ଆଉ ରଜ ତିନି ଦିନ ରାତି୍ର ଭାତ ଖାଆନ୍ତିିନି। ଯାହା ପୁରୀ ପୁରୀ ଛାଣିଲ ନଗଦହିରା ଖାଇଲେ। ଆଉ ଏଇ ଜିନିଷ ଗୁଡା ରହିଗଲା। ଆଉ ପୁଅ ପିଲା ତ ବାହାରେ ଖାଇଲେ।
ଆମର ଯୋଉ ଛୁଆ ଗୁଡ ଆଥିଲେ ଆମେ ତାଙ୍କ ପାଇଁ ପିଠା କଲୁ ଖାଲି କାକେରା ମଣ୍ଡା ଯୋଉ ଛଣା ଗୁଡା ରହିଲା। ଆଉ ଯୋଉ ପିଠାଗୁଡା ସବୁ କରି ସେ କଣ କଲେ ନା କହଲେ କି କିଏ କଲେ ବିରିୟାନୀ ଖାଇବି ସବୁ ବାହାରେ ଖାଇଦକି ଆହଲେ। ଆଉ କଣ କରିବ ସେଗୁଡା ସବୁ ରହିଯାଇ। ଥିଲା ସେଠୁ ମୋର ମୋ ଭଉଣୀର ସବୁ ଛଣ୍ଡ ମଣ୍ଡା ତା ପରଦିନ ପୁରୀ କରିଥିଲୁ। ଚଛଣା ମଣ୍ଡା ପୁରୀ -ବସ ଖାଇଦବ ଆଉ କଣ କରିବ ଆଉ, ପୋଡ ପିଠା କ ଟାଇ ହେଲି କାରଣ ପିଠା ପଡା ହବନି ହଁ ଆଉ ପୋଡ଼ପିଠା କରିପାରିଲନି।
ହଁ।
ଏବେ ରୋଷେଇ କରିବେ ରାତିରେ ନା ଅପା କରିବେ?
ନାଇଁ ଅପା କଲେଣି ସିଏ କଲେଣି ମୁଁ ଖାଲି ପୁଅ ପାଇଁ ସୁଜି ଟା ବନେଇ ଦେଇଛି। ହଁ ଖାଲି କରିକି ତା ପାଇଁ ଥୁଆ ହଉଛି। ଛା, ହବ ଯଦି ଚାମଚ ଖାଇବ ନହେଲେ ନହିଁ ସେମିତି ଶୁଣନି। କେତେ ମେଡିସିନେ ଦେଲିଣି କ
ହଁ।
ଆଉ କଣ କରିବି ତାକୁ। ତା ପାଇଁ ବେଶୀ ଚିନ୍ତା ହେଲାଣି ମଣିଷକୁ। କାଲି ପୁଣି ରାତିରେ ଆଜି ବାହାରିଚୁ ରାତିରେ ପୁରୀ ଯିବାକୁ।
ପ୍ରୀ। ବଢିଆ ଆରେ ଜଗା ଡୋରି ନଲାଗି କେହି ଯାଇପାରିବେନି। ଡୋରି ଲାଗିଲେ ଯେତେ
ହଁ ଆମେ ଦିଥର ବାହାରିଥିଲୁ।
ହଁ।
କିଙ୍ଗ କରିଥିଲି। ହୁଁ, ସବୁ ଠିକ ଗାଡି ଖାଲି ଲାଗିବା ଉପରେ ମୋ ପୁଅକୁ ଏମିତି ଜର ଆଇଲା ଯେ କ୍ୟାନସଲ କଲି। ମୁଁ କହିଲି ହଉ ସକାଳେ ଯିବି ତାକୁ ମେଡିସିନ ଖୁଏଇଲି। ସକାଳେ ଭଲ ହେଇଗଲା। ପୁଣି ଯେତେବେଳେ ବାହାରିଚୁ, ବେଡିେଙ୍ଗ୍ ତ ଧରିକି ଫୁଣି ଜର
ଏହେ।
ଏତେ ମନ ଦୁଃଖ ହେଲା ମୁଁ ରାଗିକି କହିଲି, ମୁଁ ଆଉ ଯିବିନି ଜଗା ଦର୍ଶନ କରିବିନି।
ନାଇଁ ନାଇଁ ସତରେ ଜଗା ଡୋରି ଯେବେ ଲାଗି ନଥିବ ରାତି ଦିଟାରେ ହେଲେ ବହା ମରିକି ଯିବ ଆଉ ଯଦି ଆଉ ଆ-ଆଉ ଗୋଟେ ଲୋକର ମୁଁ ବ୍ଲଗ ଦେଖୁଥିଲି, ସେ ମାନେ ପୁରୀର ବାହାରେ ଠିଆ ହେଇକି ଆସିଲେ ପିଲାର ଏମିତି କାନ୍ଦିଲା। ପିଲା ଦେହ ଖରାପ ହେଲା।
ହଁ ହଁ, ତାକୁ ଧରିକି ବସିଲେ ଦେଖିଚି ଦେଖିଚି।
ମନ୍ଦିର କୁ ଯାଇ ତା ଭିତରକୁ ଯାଇ ପାରିବନି ମୁଁ ଥରେ କାନ୍ଦିଥାଏ ସ ରେ।
ହଁ ଏତେ କାନ୍ଦିଲେ ଆସିଛୁ। ଛୁଆ ଟା ମାନେ ଆସିକି ଅଧା ବାଟର ଚୁପ୍ ହେଇଲା ଜାଣି କହ। ମାନେ କହୁନ ପୁରୀ ବାହାରିକି ଆସିି ଚୁପ ହେଇଲା।
ମାନେ ଭାବିଲ ମାନେ ଗୋଟେ ଲୋକ ଏତେ ଦୂରରୁ ଆସି ଆସିଛନ୍ତି ମାନେ ଟିକେ ଯକ ମନ୍ଦିର ପାଖରୁ ମାନେ ଫେରିକି ଯାଉଛନ୍ତି କଅଁ କହିବ। ତାଙ୍କର ବାପା ମା ଗଲେ ବାପା ମା ଗଲେ। ପୁରୀ ପ୍ଲାନିଂଟା ଆକ୍‌ଚୁଲି ଭଲ ମୋ ମତରେ ଏବେ ପାଗ ଟିକେ ଭଲ ଅ କିକ୍ ଆମେ ଆମେମାନେ ଛି ବାହାରିଥିଲି। ଖରାରେ ଯେ ସେମାନେ ସବୁ କହୁଥିଲେ ପି ପିଲା ଧରିକି ରେ ଗରମରେ ଗୋଲା କୁ ଭାରି କଷ୍ଟ ମୁଁ ସେଥିାଇଁ କହିଲି ନାହିଁ ଆଉ ଯାଇହବନି ତମାନେ ଯାଅ? ଦଶରାକୁ ଆସିବ ଶୀତ ଥଣ୍ଡା ଟିକେ ପଡିଥିବ? ସେଇ ଟାଇମ ରେ ଯିବା କେବଳ କହିଲ ପିଲ ଛୁଆ ଧରି ଗଲା ମାନେ ସେଟିକି ଗଲାବେଳକୁ ହଁ ମାନେ ଗାଡିରେ ଯା ତାପରେ କିଏ ବାନ୍ତି କଲାଣି କିଏ ଖାଇବ କିଏ
ଆମେ ଏଇ ଟ୍ରେନରେ ପ୍ଲାନିଂ କରିଚୁ ଯିବୁ ବୋଲି।
ସୁ ସୁୁବିଧା। ଆମେ ଯଦି ଗାଡି ନେଇକି ଯିବୁ ଏ ଗାଡି କୋ । ଥୁମ୍ ରଖିବୁ ଶୌଚାଳୟ ଦେଖି ରଖ ରଖିବି କୋଉ କିଏ ଯିବ ତାପରେ ସେଠି ପୁଣି ରୁମ ମିଳୁ ଥିବ ନମିଳୁ ଥିବ ସେଇଟା ମତେ ଆମକୁ ଭାରି ଚିନ୍ତା। ହଁ ରହିବେ ହଁ ନାଇ ରୁ ନା ଆଗରୁ ଟିକେ ସ ଥିଲେ ନା ଏବେ ଟିକେ ଅକେଜନ ପଡିଲା ମାନେ ଜମା ରୁମ ପୁରା ବହୁତ ମାନେ ପଇସା ବି ଅଧିକ ଲାଗୁଚି।
ପନ୍ଦରଶହ ଦିଇ ହଜାର ନେଉଚନ୍ତି ଏସିି ରୁମ ଗୁରା ଆଉ।
ନାଇଁ ଆମ ଯଉଠି ବୁଝୁଥିଲୁ ସାଢେ ତିନି ହାଜାର ରୁ ଷ୍ଟାର୍ଟିଂ ମାନେ ଗୋଟେ ସିଙ୍ଗଲ ରୁମ୍ ଆଉ ଏସି ଲାଗିଥିବ କେ କେତେ ଟଙ୍କା କହିଲେ? ପାଞ୍ଚ ହଜାର କହିଲା। ଆମେ କହିଲୁ ନାଇଁ ଥାଉ ଆମେ ରିଟର୍ନ କରିଦବୁ। ଆଉ ଗୋଟେ ରାତିକୁ ତମେ ଧର ଦଶ ଜଣ ଯାଇ ଚ, ତମେ ତ ତିନିଟା ର ନା ନାଇ, ଆଉ ଚିନ୍ତା ତଙ୍କୁ ଯଦି ତମେ ପାଞ୍ଚ ହଜାର, ସାଢେ ଚାରି ହଜାର ଦବ, ତାହେଲେ ତମେ କଣ କରିବ?
ହୁଁ ସେଇଥିରେ ତ ପଇସା ଯିବ ଆଉ କଣ କରିବ?
ତ ନିଜେ କହନ, ସେଥିରେ ତ ପଇସା ଯିବ। ତେଣୁ ଖାଇବ କଣ? ରହିବ କଣ? କେମିତି କଣ କରିବ?
ହଁ ହଁ
ହଁ
ହଉ ହଉ ରଖୁଛି ହୁଁ